ହ୍ୟାଲୋ ହଁ କଁ କରୁଚନ୍ତି? ଏଇଠି ବସିଚୁ ଆଉ ଖାପେଇ ସାରିକି ଏଠି ଗଡ଼ପଡ଼ ହବା ପାଇଁ ବସିଚି ଆଉ।
ହଁ ମୁଁ ବି ଏଠି ଖାଇକି ଆସିକି ବସିଲି।
ହଁ ହଁ।
ବସିଲି ଟିକେ କହିଲି ଭଲ ଲାଗୁନି ଦେଖିଆ ସେଇ ଫୋନ ଟା ଧରିକି ଟିକେ ଚିପୁଥିଲି।
ଓହୋ।
ତାପରେ କହିଲି ଦେଖା ଟିକେ କଲ୍ କରିଦବା ଟିକେ କଥା ହେଇଯିବା। ଆଉ ତମ ଦେହ ପା ଠିକ୍ ଠାକ୍ ଅଛି?
ମୋ ଦେହ ଠିକ୍ ଅଛି ଭଲ ଅଛି ନ ଏଇ ତ ଠିକ୍ ଠାକ୍ ଅଛି ଆଉ। ଆଜି ତ କଣ ଭଲ ପାଗ କରିଚି ତମ ଆଡେ କେମିତି ହେଇଚି?
ନାଇଁ ଇଆଡେ-ଟିକେ ଖରା ପାଗ ଅଛି ଯୋଉ ଭଳିଆ
ନା ନା ଗୁଳୁ ଗୁଳିୁ ହଉଚି କିନ୍ତୁ ଇଆଡ଼େ ଖରା ନାହିଁ।
ଇଁ ଏଇଟା ହଉଚି ଆଗେ ଆକ୍ଚୁଆଲି ଏଲିଅନ ର ପ୍ରଭାବ ପାଇଁ ଆହୁରି ଦି ମାସ ଏମିତି ଖରା ହେଇପାରେ ନା? ନହଲେ ନାଇଁ ସବୁଆଡେ ମାନେ ଅଲଗା ଦେଶ ଦେଶକୁ ବି ପ୍ରଭାବ ଅଛି ସେଇଥିପାଇଁ ତ ଆମେରିକା ହାକା ହେଲେ ବି ସେଠି ତିରିଶ ପଇଁତିରିଶ ଡିଗ୍ରୀ ଅଛି। ତିରିଶ ଡିଗ୍ରୀ ରହୁଛି ମାନେ ଆମେରିକା ହେରିକାରେ ଆଉ ଆମର ମାନେ ଓଡିଶା ଇଣ୍ଡିଆ ଏମିତି ତ ବହୁତ ରହିବ।
ହୁଁ।
ଟିକେ ଟିକେ ସିନା କାଳବୈଶାଖୀ ହେଇଯାଉଚି ବୋଲି ଟିକେ ଟିକେ ମାନେ ଚଳି ଯାଉଚି।
କାହିଁ ବର୍ଷା ହେଇକି କଣ ଫାଇଦା ହଉଚି? ସେଇ ଗରମ ତ ହଉଚି।
ନାଇଁ କାଳ ବୈଶାଖୀ ସିନା ଆସୁଛି ହୁଁ। କାଳ ବୈଶାଖୀ ସିନା ଆସୁଚି କିନ୍ତୁ ଅ ସେମିତି ବର୍ଷା ହଉନି ନା ପବନ ଫବନ ବହୁତ ଗୁଡେ ହେଇଯାଉଛି ଟିକେ ନାକୁ ବର୍ଷା ହଉଚି କି ନାହିଁ।
ଆଉ ସେଥିରେ ଆଉ କଣ ଥଣ୍ଡା ହବ ଘରୁ ବାହାରି ହଉନି ଏତେ ଗରମ ଯେ।
ରଜରେ ଖାସ୍ କରି ରଜ କୁ ବର୍ଷା ପାଗ ହୁଏ କୁହନ୍ତି ରଜ ଆସିଲେ ବର୍ଷା ସା ହବ। କିନ୍ତୁ ଏଇ ବର୍ଷ ତ ରଜ ଗଲା ପଛେ ବର୍ଷା ଦେଖାଦେଲାନି।
ନା ପା ଉଁ ଉଁ ଗରମ ବି ଏତେ ଦିନ୍ ପର୍ଯ୍ୟନ୍ତ ଗରମ ରହିବା କଥା ନୁହେଁ ନା? ଏଇଠୁ ତ ଛୁଆଙ୍କ ସ୍କୁଲ ବି ବାଇଶି ରୁ ଖୋଲିବ। କ ଏଆଗ ଏତେ ତ ଗରମରେ ଆଉ କଣ କରିବୁ?
ଗମେଣ୍ଟ ସ୍କୁଲ ବି ଖୋଲି ଦେଇଚି।
ନାଇଁ ତାପରେ କଣ ହଉଚି କି ଯୋଉ ଉଁ ଉଁ ଉଁ। ହଁ ଆଜିକାଲି ଯୋଉ ଗଛ ବହୁତ୍ କାଟି ଦଉଚନ୍ତି ସେଥିପାଇଁ ବର୍ଷା ଟା ବି କମ୍ ହଉଚି ନା ଲୋକ ସିନା ଗଛ ଫଛ ରଖିଲେ ଆଚ୍ଛା। ଏତେତ ଗରମ୍‌ହଉଛି ଗଛ ଆଡେ ସିରେ ଥିଲେ ବାହାରେ ତମେ ଯାଇକି ବି ଟିକେ ଛାଇ ପଡୁଛି ବସିବ। ଆଉ ତମେ ତ ବାହାରକୁ ବାହାରିଲା ମାନେ ଗଛଟେ ନାହିଁ ବସିବାକୁ ନାହିଁ‌।
ଲୋକ ନିଜ ନିଜର ଘର ଦ୍ୱାର କରିବା ପାଇଁ ଘରକୁ ସେଫ୍ କରିବା ପାଇଁ ଗଛକୁ କାଟି ଦଉଛନ୍ତି। କହୁଛନ୍ତି ଗଛ ଆମ ଘର ଉପରେ ବର୍ଷା ହେଲେ ଗଛ ଡାଳ ପଡିବ ଏ କରିବ ହେଟା ଗୋଟେ ମାତ୍ରାରେ ଠିକ୍ କିନ୍ତୁ ତାବାଦ୍ ରେ ଗଛ ଟ ନିହାତି ଜରୁରି ବର୍ଷା ପାଇଁ ଗଛ ଦର୍କାର୍ ନା ନାଁ ତି।
ନାଇଁ ନାଇଁ ଆମେ ସିନା ଘର ଭିତରେ ରହିଯିବା କିନ୍ତୁ ଏଇ ଯୋଉ ପ୍ରାକୃତିକ ଯୋଉ ସବୁ ପ୍ରକୃତିରୁ ବର୍ଷା ଟା ହବ ଇଏ ହବ କଣ ଗଛ ଥିଲେ ସିନା ଅଧିକା ବର୍ଷା ଟା ହବ ଆଉ ଗଛ କାଟିଦେଲେ ବର୍ଷା ହବନି ସିନା ଘର ଭିତରେ ରହିଯିବ କିନ୍ତୁ ଗରମ ଯୋଉ ଅଧିକା ହଉ ଚି ବର୍ଷା ହଉନି ସବୁ ଦିନ୍ସ ପାଇଁ ପ୍ରଭାବ ପକୋଉଚି କି ନାଇଁ? ଲୋକ ରହିବା ଚଳିବା ଖାଇବା ପିଇବା ସବୁ ନା।
ହଁ ଏଇ ବର୍ଷ ତ କଣ ବେଶୀ ଏଇ ଖରା ଯୋଗୁ ଲୋକ ହଇରାଣ ହେଲେଣି।
ଆଉ। କେତେ ଅଣଙ୍କର ଅଂଶୁଘାତ କେତେ ଅଣଙ୍କୁ। ଚାଷ ବାସ ତ ଠିକ୍ ଅଛି, ଅ କେତେ ଅଣ ଅଂଶୁଘାତରେ ପଡ଼ିଲେଣି।
ନିହାତି ଜରୁରୀ ନା ଆମ ପାଇଁ ଅ
ନାଇଁ-ନାଇଁ ଏଇନୁ ତ ଆରମ୍ଭ ଟା ନା, ଏଇନୁ ବର୍ଷା ଫର୍ଷା ମାନେ ଅଁ ଯଦି ମାନେ ଟିକେ ହେଲା ବି ଏଇନୁ ବର୍ଷା ବି ହେଲା କିନ୍ତୁ ଲୋକମାନେ ରହିବାକୁ ସିନା ଆମ୍ ମାନେ ଗୋଟେ-ଗୋଟେ କୋଠା ଘର ପାଇଚେ ଯାହାର ଯୋଉ ସବୁ ଆଜବେଷ୍ଟ ଘର ଚାଳ ଘର ହଇରାଣ ହେଉଚନ୍ତି ନା। ଛୁଆ କେମ୍ତି ରହୁଥିବେ ଏତେ-ଏତେ ଗରମ୍ ରେ।
ନା ସବୁ ସମସ୍ତେ କଣ ଆଉ ହଁ ଇଏରେ ଯୋଉ ବର୍ଷା ଯୋଉ ଦ ବର୍ଷା ତ ହଉନି। ଯୋଉ କାଳ ବୈଶାଖୀ ପବନ ହଉଚି ଗଛ ଭାଙ୍ଗିକି ଗୋଟେ-ଗୋଟେ ଗାଁରେ ଦି ତିନି ଦିନ ଲେଖେ ଲାଇନ୍ କଟି ଯାଇଚି।
ହଁ ତ ହେମ୍ତି ତ ଲାଇନ୍ କଟିଚି ନା।
କେମିତି ସେମାନେ ରହୁଥିବେ? ମାନେ ଏତେ ଗରମ୍ ରେ ଆଉ ସମ ଯାହା ପାଖେ ଏସି ଥାଉ ଗରିବ ହଉ ଧନୀ ହଉ ଯେ ଇନଭଟର ଥିଲେ ବି ଇନଭଟର୍ କଣ ତିନି ଦିନି ଜଣଙ୍କର କାମ କରିବ?
ନା ତିନି ଦିନି କଣ ଆଜି ର ଯୋଉ ଗୋଟେ ଦିନ ବି ରହୁନି ପା ଅଧା ଦିନ୍ ରହୁନି।
ହଁ ଗୋଟେ ଦିନ ବି ତ ଆଜିକାଲି ଯୋଉ ହେଲାଣି ଲୋକ ଆଉ ବିନା ଫ୍ୟାନେ କେମିତି ରହିବେ? କେମିତି ରହିବେ, ନା ପ ଗଛ ବି ନାହିଁ ଯେ ହଁ ପବନ ହବ ପବନ ତଳେ ବସିବେ, ଗଛ ବି କାଟି ପକଉଚନ୍ତି ଘର ପାଖେ କୌଣସି ଗଛ ନାହିଁ କିନ୍ତୁ ୟା ଅପେକ୍ଷା ଚେନ୍ନାଇରେ ଘରେ-ଘରେ ଗଛ, କାହା ଘର ପା ଖେରେ କଣ ନର୍ମାଲି ସେଠି ଘରେ ଗଛ ଲଗଉଚନ୍ତି, ରାସ୍ତା ବି ଖାଲି ଗଛରେ ଫୁଲୁ।
ଲୋକ ଏବେ କଣ ପସନ୍ଦ କରୁଚନ୍ତି, ଲୋକମାନେ ଯୋଉମାନେ ବାହାରେ-ବାହାରେ ମାର୍କେଟ୍ ଟାଉନ୍ ଫାଉନ୍ ମାନେଙ୍କେରେ ରହୁଚନ୍ତି ସେମାନେ ଏବେ ଭାବୁଚନ୍ତି କି ଆମେ ଯାଇକି ଗାଁରେ ରହିବୁ। ଗାଁ ରେ କିଛି ନହେଲେ ତ ଗଛ ଫଛ ଥିବ, ମାନେ ଗାଁରେ ଯୋଉ ପରିବେଶ୍ ଛାଇ ଗଛ ମାନେ ଶାନ୍ତି ଅଁ ସେଇ ଚକର୍ ରେ ଲୋକ ଆଉ ଖରାରେ କଣ ଗୋଟେ-ଗୋଟେ ଘର କଲେ ସାଇଟ୍ ରେ ଘର ନାହିଁ ଜାଗା ବହୁତ୍ ଆଉ ସେତିକି-ସେତିକି ଜାଗାରେ ଲୋକ ମାଡି ବସିକି ରହିଲେ ସବୁ ଟାଉନ୍ ମାନଙ୍କେରେ ରହିବେ ବୋଲି। ଆଉ ସେଟା କଣ ସେମାନେ ଆଉ ଶାନ୍ତିରେ ରହିପାରୁଚନ୍ତି, ଆଜିକାଲି ସବୁ ଗାଁ ଖୋଜୁଚନ୍ତି ଗାଁରେ ଯାଇକି ଆମେ ରହିବୁ।
ଗାଁ ରେ ଯାଇଙ୍କି ଫାର୍ମିଂ କଲେ ଭଲ ହୁଅନ୍ତା।
ହଁ। ହେଲେ ଗଛକୁ ଗଛ ପାଇଲ ରହିବା ଟା ସୁବିଧା ହେଲା ଇନ୍କମ୍ କୁ ଇନ୍କମ୍ ହେଲା। ଯୋଉମାନେ ଫାର୍ମ-ଫାର୍ମ କରିକି ଇନକମ୍ କରୁଚନ୍ତି।
ହଁ ସେଥିପାଇଁ ଟିକେ ପରିଶ୍ରମ ଦରକାର୍, ଯିଏ ସିନା ଅନ୍ୟ ଯୋଉମାନେ ଗଛ ପତ୍ର ଲଗେଇକି ଯୋଉ ପନିପରିବା ଚାଷ କରୁଛନ୍ତି ସେମାନେ ତ ଆଉ ବହୁତରେ ଇନଭେଷ୍ଟମେଣ୍ଟ ଦରକାର ନାହିଁ। ନିଜର ଏରିଆ ଥିବା ଜାଗା ଥିବା ଦରକାର ତ ତମର ଆଉ କିଛିଟା ପଇସା ଇନଭେଷ୍ଟ କରିକି ଗଛ ପତ୍ର ଲଗେଇ ପାରିଲ ନିଜେ ତା ଆଉ ଦେଖହଲ କଲ ଯଦି ତମେ ଫ୍ରି ଅଛ।
ନାଇଁ ଯୋଉମାନେ ବାହାରେ ବାହାରେ ଆରମ୍ଭରୁ ରହୁଛନ୍ତି ସେମାନେ ଯାଇକି ଟିକେ ଗାଁ ରେ ଏ ଆଡଜଷ୍ଟ କରି ପାରିବେନି ଯୋଉମାନେ ଗାଁ ରୁ ଜନ୍ମ ହେଇକି ଗାଁ ରେ ଚଳିକି ଆସିକି ବାହାରେ ରହୁଛନ୍ତି ସେମାନେ ତ ଆଡଜଷ୍ଟ କିଛି ନହେଲେ କରିପାରିବେ ନା ସେଇ ସୁବିଧା ସବୁ ଗାଁରେ ନେଇକିନି। କରିପାରିବେ ନା ତ ସେଇ ଭଳିଆ ଲୋକ ଏବେ ଚାହୁଁଛନ୍ତି ଆମେ ଗାଁରେ ରହିବୁ ବୋଲି। ଶାନ୍ତି ପରିବେଶ ଏତେ ମାନେ ପଲ୍ୟୁସନ ନଥିବ। ଏ ସବୁ ଜିନିଷ ମାନେ ଗଛ ଫଛ ଲଗେଇ ପାରିବେ ଇଏ ବାହାର ଜାଗାରେ ଜାଗା କିଣିକି ହଉ ନିଜର ହଉ ଏ ଏତେ ବି ତ ନଥିବ ନା ଯେହେତୁ ବାଡି ଘର ସବୁ କରିି କୁରାକି ମାନେ ସେମିତି ପରିବେଶରେ ରହିପାରିବୁ। ଟାଉନ ଫାଉନ୍ ମାନଙ୍କରେ
ଟାଉନ୍ ଦିଲ୍ଲୀରେ ତ ସବୁଠୁ ବେଶୀ ପଲ୍ୟୁସନ ସବୁ ପୁରା ଇଣ୍ଡିଆରେ ବି ଏତେ ପଲ୍ୟୁସନ କୋଉଠି ହେଇନଥିବ।
ନାଇଁ ଏପଟେ ତ ମଝିରେ ନମ୍ବର ୱାନ ରେ ଥିଲା ତାଲଚେର ପଲ୍ୟୁସନ ରେ। ମେକେ କେତେ ଗାଡି ମଟର ତାର କମ୍ପାନୀ ଏ ସବୁ ଉଁ ଲୋକ ତ ଯାହା ପ୍ରଭାବିତ ପ୍ରଭାବିତ ଆଉ ଏରିଆ ବି ଲୋ
ସେପଟ ସାହି ଲୋକଙ୍କୁ ପ୍ରାୟ ସେହିଥିପାଇଁ ଶ୍ଵାସ ପ୍ରୋବ୍ଲେମ।
ଶ୍ଵାସ ଆସ୍ମା ଏ ସବୁ ହଁ।
ଶ୍ୱାସ ଟା ତ ହଁ ହେ ରୁ ହୁଏନା ତ ଡଷ୍ଟ ଆଲ ଯି ଯୋଗୁ କରୁଚି ଆଉ
ହଁ ଆ ତ କିଛି ନା ଏଇଥୁ ତ ଏସବୁ ଜିନିଷ କଣ ବହୁତ ଦୂରରେ ଦୂରରେ କମ୍ପାନୀ ଫମ୍ପାନୀ ସବୁ ରହିବା କଥା। ଯୋଉ ଇଣ୍ଡଷ୍ଟ୍ରି ହଉ କି ଯାହା ହଉ ଲ ଲୋକମାନଙ୍କଠୁ ଦି ତିନି ମାନେ ଦଶ ବାର କିଲୋମିଟର ଦୂରରେ କିନ୍ତୁ ଯେହେତୁ ତୁ ସେମାନେ ତ ପଇସା ଦେଉଛନ୍ତି ଲାଗି ଲାଗି ରହୁଛି କଣ କରିବ ଆଉ। ସେଇଟା ଆଉ ଡଷ୍ଟ ଉଡୁ କି ଯାହା ଉଡୁ।
ଟାଉନରେ ଚାକିରି ବାକିରି କରୁଛନ୍ତି ସେମାନେ ଆସିକି ଏବେ ଗାଁ ରେ ଯାହାର ଆକ୍ଚୁଲି ଗାଁ ରେ ଘର। ସେ ଗାଁ ରେ ସେଟେଲ ହବା ପାଇଁ ଚିନ୍ତା କରୁଛନ୍ତି ଵି ଯେ ନାହିଁ ଆମେ ରି ରିଟାର୍ଡ଼ ଲାଇଫ ଆମେ ଗାଁ ରେ କଟେଇବୁ କାରଣ ପାଖରେ ତ ମାର୍କେଟ ସବୁ ଜାଗାରେ ରହିଲାଣି ଏବେ ଆଉ ଏମିତି ଦୂର ଦୂର ଯାଇକି କି ଲୋକଙ୍କୁ କିଛି ଆଣିବାକୁ ପଡିବନି।
ଯୋଉମାନେ ଚାକିରି ବାକିରି କରୁଛନ୍ତି ସେମାନେ ତ କାରଟେ ନିହାତି କିଣୁଛନ୍ତି। ନିଜ ପାଖେ ସ୍କୁଟି ହଉ କି ବାଇକ ହଉ ରହୁଛି ଆଉ ସେମାନେ ଗାଁରେ ରହିଲେ ବି ତ ମାର୍କେଟ ଚାହିଁଲେ ଭୁବନେଶ୍ୱର ଚାହିଁଲେ ଯିଏ ଯୋଉଠିକି ଚାହିଁଲେ ଯାଇପାରିବ ଆରାମସେ।
ହଁ।
ତ ସେମାନେ ଆଉ ଗାଁରେ ରହିଲେ ଅସୁବିଧା କଣ ତମେ ତ ଆଜିକାଲି ତ ସବୁ ଜାଗାରେ ସବୁ ସୁବିଧା ହେଇଗଲାଣି ଫିର ବି ତ ତମେ ଯାଇପାରିବ ନା ବାହାରକୁ। ଆରାମ ସେ ନିଜର ଗାଡି ଅଛି ଇଏ ଅଛି ଯାଇପାରିବ ତେଣୁ ଗାଁରେ କମେ ରହିବନି।
ହ ସେଇଟା ବି କା ଏଟ ଆଉ ସୁସ୍ଥ ପରିବେଶ ନିହାତି। ତି ଆଉ ବାହାର ଟାଉନ ସ
ଅ ଆଉ ଟିକେ ମାନେ ଡିସିପ୍ଲିନ୍ ଆଉ ଓ ମାନେ ଫ୍ରେଶ ଏୟାର ବି ପାଇବ ନା।
ଲୋକଙ୍କ ସହିତ ମିଶିକି ଜା ହେଲେ ନିଜର ଟେ ମାଇଣ୍ଡ ଫ୍ରେସ ସବୁବେଳେ ରହିବ ଜିଏ ବାହାରେ ଚାକିରି ବାକିରି କରିକି ଆସିଥିବ। ତ ସେ ଗାଁରେ ନିହାତି ତ ସାଙ୍ଗ ସହିତ ଟାଇମସ ସ୍ପେଣ୍ଡ କଲେ ମାନେ ଓ ଓଲଡ ଏଜରେ ଟାଇମଟା ତାଲେ ତା ପାଇଁ ଭଲ ନା।
ନାଇଁ ସେମିତି ସବୁ ଜାଗାରେ କହିପାରିବା ନା କାହାର ଚିନ୍ତାଧାରା କେମିତି। ଯିଏ ବାହାରେ ରହୁଛି ହାଇ ଫାଇ ଇରେ ମାନେ ବୁଲା ବୁଲି ସବୁବେଳେ ପାଟି ଫାଟି ସେ ଆସି ଗାଁ ରେ ଆଡଜଷ୍ଟ କରିପାରିବନି ନା। ତାକୁ ସେମିତି ଲାଇଫ ପସନ୍ଦ। ଯିଏ ଆକ୍ଚୁଆଲି ଗାଁକୁ ତାକୁ ଭଲ ଲାଗେ ସେ ବାହାରେ ଆଡଜଷ୍ଟ ହେଇକି ଚାକିରି ଯେହେତୁ କରୁଛି ରହୁଛି। ସେମିତି ଲୋକ ଆସିକି ଆରାମସେ ଗାଁ ରେ ରହିପାରିବେ।
ହଁ।
ଆଉ ସବୁ ଲୋକ ତ ହେମିତି ହେଲେ ରହିଯାନ୍ତେ ବାହାରେ କେହି ରୁହନ୍ତେନି।
ହୁଁ। ତମ ତମର କଣ ପସନ୍ଦ?
ନାଇଁ ମୋର ଆକ୍ଚୁଆଲି ଗାଁ ରେ ପସନ୍ଦ। କିନ୍ତୁ ଯେହେତୁ ଆମର ଜଏଣ୍ଟ ଫାମିଲି ସମସ୍ତେ ବାହାରେ ବାହାରେ ରହୁଛନ୍ତି ତେଣୁ ସେଇ ଗାଁ ପାଖାପାଖି ମୁଁ ଭାବିବି ଯେ ରହିବି ବୋଲି। କାରଣ ଗାଁ ରେ ପୁରା ରହିଗଲେ କଣ କି ନିଜେ ତ ପୁଣି ଇଏ କରିବା ପାଇଁ ଆଉ ଗାଁରେ ତ ଆ ଘରକୁ ତ ଆରକୁ ଯାଉନୁ ଆମେ ଯେମିତି କି ଆମ ଘର ଟା ଆମେ ପଟ ହେପଟ କୋଉଠିକି ଯାଉନୁ ତ ଏମିତି ହେଲେ ପୁରା ଏକା ଏକା ଲାଗୁଛି ନା ଗାଁରେ ରହିଲେ ବି। ଅଁ ତେଣୁ ଆମେ ହେଇ ଗାଁ ପାଖାପାଖି ରହିବୁ ଜେନ୍ତି ଯେତେ ଜଣ- ନିଜର ପରିଚୟ ନିଜ ଘର ଲୋକ ସମସ୍ତେ ପାଖେ ପାଖରେ ଅଛନ୍ତି ସେମିତି ରହିବାକୁ କୁ ବି ଭଲ ଲାଗିବ। ବେଶୀ ଦୂର ରହିବନି ଇଏ ନାହିଁ ସେଇଥିରେ ଯିବା ଆସିବା କରିପାରିବ। କି ଆଉ ଯାହାବି ହଉ ସେମିତି ତ ଲାଇଫ ନା ଆଉ ଏକା ଏକା ରହିଲେ କେତେଦିନି ତମେ ଖୁସିରେ ଏକା ଏକା କଟେଇବ ଟାଇମ୍।
ନାମ ଏକା ଏକା କେମିତି ରହିବ? ତମେ ତ ଯାହା ହେଲେ ଜଣେ ଦରକାର ଯାହା ସହିତ ଟିକେ କଥାବାର୍ତ୍ତା ହବ କି ଟାଇମ ସ୍ପେଣ୍ଡ କରିବ କି ମନ କଥା କହିବ।
ହେଇ ହବ ଯେ ନିଜ ଘର ଲୋକଙ୍କୁ ଛାଡିକି ବହୁତ ଦୂରରେ ରହିଲେ ବି ତ କେତେ ଦିନ ତ ଭଲ ଲାଗିବ ଏକା ଏକା ରହିବ ସେଇଥି ହଁ ନହେଲେ ନାଇଁ ଗାଁରେ ରହିବାରେ ମୋତେ କିଛି ଅସୁବିଧା ନାହିଁ ଗାଁରେ ବହୁତ ଘର ଦ୍ୱାର ଏଇ ସବୁ କିନ୍ତୁ ଘରେ ଗାଁରେ ଟିକେ ଆମେ ଆଉ କାହା ଘରକୁ ଯିବା ଆସିବା ଏତେ ନାହିଁ ତ। ହଉ ସେଇଥିପାଇଁ ଆଉ ଏକା ଏକା କେମିତି ରହିବ। ମୋ ବାପା କଲ୍ କରୁଛନ୍ତି ମୁଁ ଟିକେ ନାକୁ କଥା ହେଇଯାଉଛି।
ହଁ ହଁ ହଁ ହଁ।
ହୁଁ।